ହ୍ୟାଲୋ।
ଆଉ କଣ କରୁଛ?
ଆଉ ଏଇତ ଖାଉଛି ଆଉ ଏଇ ଲାଗେ ଖାଇ ବସିନି। ଗାଈ ଟା ବାନ୍ଧିଦେନି ଆଣିକି ଖାଇନି ଆଉ ଦି ପୁ ଫୋନ କରିଥିଲା ଏଇ ଲାଗେ।
ଆମେ ତ ଯାଇଥିନୁ ଟିକେ ଏଁ କୋଣାର୍କ ମନ୍ଦିର। ଅ ଦେଖିନୁ ଚନ୍ଦ୍ରଭାଗା ସୂର୍ଯ୍ୟ ଉଦୟ ଦେଖିନୁ। ସେଠୁ ନନ୍ଦନକାନନ ଗନୁ। ଆଉ ଘରୁ ବାହାରିନୁ ଯୋଉ। ଘୋରୁ ଘୋରୁ ଠିକିନୁ କୋଣାର୍ କରେ ଆଉ ଚନ୍ଦ୍ରଭାଗା ସୂର୍ଯ୍ୟ ଉଦୟ ଦେଖିଲୁ ଦେଖି ଗଲୁ ନନ୍ଦନ କାନନ ଆଗରୁ ଯାଇଥିଲି ଯେ ନନ୍ଦନ କାନନ ସେତେବେଳେ ସବୁ ଚାଲିକି ଆମେ ଯାଉଥୁଲୁ। ଦେଖୁଥୁଲୁ ସବୁ ଜୀବଜନ୍ତୁ ମାନଙ୍କୁ। ସବୁ ପ୍ରକାର ଜୀବଜନ୍ତୁ ତ ଅଛନ୍ତି ନନ୍ଦନକାନନ ରେ। ଆଉ ହେଠୁ ବର୍ତ୍ତମାନ ହେଇଗଲାଣି ସବୁ ଗାଡି। ଗାଡିରେ ତମେ ପଚାଶ ଟଙ୍କା ଦେନେ ତମକୁ ସବୁଆଡେ ବୁଲେଇ ଆଣିବେ ରାସ୍ତା ସବୁ କରିଦେ ଦେଇଛି ସରକାର। ଆଉ। ରାସ୍ତାରେ ଯାଇକି ଦେଖିବ ବାଘ ଭାଲୁ ସାପ କୁମ୍ଭୀର। ଜେରଫ। ଆଉ ବଣ ମଣିଷ ସବୁପ୍ରକାର ଦେଖିବ। ଆଉ ହେଠୁ ତାକୁ ଦେଖି ସାରିଲା ପରେ ପୁଣି ବୋଟ ରେ ଟିକେ ସେ ହ୍ରଦ ବୁଲିବ। ସବୁ ମାଛ ତା ଭିତରେ କେମିତି ଦଳ ଦଳ ହେଇକି ଯାଉଛନ୍ତି ଦେଖିବ ଦେଖିବାକୁ ବଢିଆ ନାଗିବ ଖରା ଦିନରେ ସଫା ପାଣି। ସବୁ ମାଛ ଦେଖାଯାଉଛନ୍ତି ଏମିତି ହେଇକି। ବୁଲିକି ସନ୍ଧ୍ୟା ବେଳକୁ ପୁଣି ଫେରିଲୁ ଆଉ। ହଁ ଦେଖିକି ସବୁ ଆସିଲୁ ଆ ଯିବ ଜନ୍ତୁ। ଆଉ ବହୁତ ଭଲ ଲାଗିଲା ଆଉ ଖରା ଦିନ। ପାଇଁ ଟିକେ ବୁଲିବାକୁ ଯାଇଥିଲୁ ଆଉ।
ହୁଁ।
ଆଉ ତମେ କଣ କରୁଛ ସିଆଡା କଣ କେମିତି ପାଗ ଯୋଗ ବିଷୟରେ ଟିକେ କୁହ।
ଆମର ତ ଏଠି ରଜପାଗ ଦେଇଛି ଆଉ।
ହଁ।
ବର୍ଷା ନାହିଁ କି ଖରା ନାହିଁ। ଆଉ କାଉଁଳିଆ କରୁଛି ଆଉ ଭଲ ଲାଗୁଛି ପାଗ ଆଜି।
ହଁ। ଆ ଆମ ଏଠି ପାଗ ତ ସେମିତି ଭଲ ହେଇଛି ସକାଳୁ ଟିକେ ଫିସରି ଫିସିରି ବର୍ଷା ହେଲା ନଅଟା ଦଶଟା ବେଳକୁ ଅଳ୍ପ ବର୍ଷା ହେଲା। ଆଉ ଖରା ଟୋଟାଲି ନାହିଁ ଘୋଡେଇକି ରଖିଛି। ଭାରି ବଢିଆ ଲାଗୁଚି ପରିବେଶ। ଆମେ ଯାଇଥିଲୁ ଟିକେ ସେ ପରିବା ମାର୍କେଟେ।
ହଁ।
ମାର୍କେଟ ରୁ ସବୁ ପ୍ରକାର ପରିବା। କିଣିକି ଧରିକି ଆସିଲୁ ଆସିକି ବର୍ତ୍ତମାନେ। ପହଞ୍ଚିକି ଗାଧେଇ ପାଧେଇକି। ଖାଇ ସାରିକି ଏଇ ଟିକେ ବର୍ତ୍ତମାନେ। ବସିଛୁ ଗଡ ପଡ ହବୁ ଆଉ।
ଆଉ ଇଆଡେ ତ ସବୁ ଧାନ ତଳା ପକଉଛନ୍ତି ଆଉ ଚାଷୀ।
ହୁଁ।
ଗାଁରେ ସବୁ ଧାନ ତଳା ପଡୁଚି। ଭଲ ପାଗ ହେଇଛି ଆଉ।
ହଁ। ଆଉ କଣ ଖାଇବା ହେଇଚି ଆଜି?
ଆମର ପଖାଳ। ଆଉ ଖଡା ଆଳୁ ବାଇଗଣ ବଡି। ଆଉ କୁନ୍ଦୁରି ଏମିତି ମସଲା ଦେଇକି ଗୋଟେ। କଷା କରିଛି ଆଉ ନେଉଟିଆ ଶାଗ ଖଡା। ଆଉ ଅଣ୍ଡା ସିଝା ଆଉ ଆଉ ପାଚିଲା ଆମ୍ବ। ପଖାଳ ଭାତ ସାଙ୍ଗ କୁ ଏଇତ ତରକାରୀ ଆଉ ଆଉ କ କରିବୁ ଆମେ ତ ପଖାଳ ଖାଉଛୁ ଆଉ।
ନିରାମିଷ ସହିତ ଆମିଷ ଆଉ। ଭଲ ଅଁ ଖାଦ୍ୟ ଉଠୁଥୁବ ଆଉ।
ହଁ। ଆ ସାରୁ ତ ଲଗେଇଥିନି ଯେ ସବୁ ଗଛ ବାହାରି ପଡିଲାଣି ଆଉ।
ହଁ।
ହଁ ସାରୁ ଲଗା ଲଗେଇ ଦେଇଥିନି ରଜ ଦି ଦିନ ପୂର୍ବରୁ ଲଗେଇଥିନି ଆ ସବୁ ଗଛ ବାହାରି ପଡିଲାଣି। ଆଜି ସେ ଡାଳ ଗୁଡା ସବୁ ଖୋଲିକି ବାହାରକୁ ଫୋପାଡିଦେନି।।
ଜହ୍ନି କାକୁଡ଼ି।
ଆଁ ଜହ୍ନି କାକୁଡି ତ ଲଗା ହେଇଛି ଆଉ ଆଉ ଏଇ ଜହ୍ନି ଗଛ। ଅ ସବୁ ଉଁ ଉଁ ବାଡ କୁ ଉଠିଲାଣି। ହ। ଉଠିଲାଣି ସବୁ ଡଙ୍କେଇକି ବାଡରେ ମାଡ଼ିଲାଣି ଆଉ। ଜହ୍ନି କାକୁଡି ଗଛ ଆଉ ଆଉ କୁନ୍ଦୁରି ତ ଫଳୁଛି କଲରା। ଫଳୁଛି ପୁରୁଣା ଗଛ। ଫଳୁଛି ଆଉ ନେଉଟିଆ ଅ ଶାଗ ଖଡା ଶାଗ। ଏସବୁ ତ ହେଉଛି ଏ ଡେଲି ଡେଲି ପ୍ରତିଦିନି ଶାଗ ଖଡିକି ଖାଉ ଚୁ ଆଉ ଆମେ ଆଉ।
ହଁ।
ହୁଁ କୁନ୍ଦୁରି କଲରା ଆଳୁ ବାଇଗଣ। ପଣସ ମଞ୍ଜି। ଆଉ ଏଇ ସବୁ ଆମର ନିତିଦିନିଆ ଖାଦ୍ୟ ଆଉ ପଖାଳ ସାଙ୍ଗକୁ ଆଉ। ବଡ଼ି ବଡ଼ି ଚୂୁରା। ଆଉ କଣ କରିବା।
ଆଉ। ରଜରେ ସବୁ ଡ୍ରେସ ପତର ତ ଆସିଥିବ।
ହୁଁ।
ହ।
ଆ ରଜରେ ଛୁଆ ଡ୍ରେସ୍ କଲେ
ଆଉ ପିଠା ପଣା ସବୁ ହେଇଥିବ ଖାଇଥିବ ଆଉ।
ହଁ।
ହୁଁ।
ଆଉ ତ ଆମେ ଏଠି କଣ କଲୁ ଡ୍ରେସ ତ ଆମେ ଆଉ କୁ ବଜାରକୁ ଗଲୁ ନାଇଁ ସବୁ ଏବେ ତ ଆଗରେ ଯାଉଥିଲେ ବଜାରକୁ ଏବେ ଅତ୍ୟାଧୁନିକ ଯୁଗୁ ଅନଲାଇନ ରେ ସବୁ ମଗେଇ ଦଉ ଯୋଉ ଘର କତିକି ପଳେଇଆ ଆଉଚି ଡ୍ରେସ ଖାଦ୍ୟ ପେୟ ଯାହା ମଗେଇବ ସବୁ ପଳେଇଆଉଚି ଅନଲାଇନରେ ଘର ପାଖକୁ ଆଉ। ଆମେ ସବୁ ମଗେଇ ଦେଇଥିନୁ ରଜୁକୁ ଡ୍ରେସେ ଆମ କତିରେ ଆସିକି ପହଞ୍ଚିଗଲା ଅନଲାଇନ ରେ।
। ଆ ଭଲ ଆଉ ଆଉ କାହିଁକି ଏତେ ବାହାରକୁ ଭିଡରେ ଯିବ।
ହଁ।
ବଜାର ଭିଡ ରଜ ପାଇଁ
ହଁ ଭିଡ ଟେନସନ
ହୁଁ।
ଟେନସନ ଫ୍ରି ହେଇଗଲା ଜିନିଷ ସବୁ ପହଞ୍ଚିଗଲା
ହୁଁ ଆଉ ତମ ଦେହ ଭଲ ଅଛି ନା?
ହଁ ଭଲ ଅଛି ଦେହ। ଆଉ ତମ ଦେହ ଭଲ ଅଛି ନା? ଆଜିିବା ଖାଇଲୁ ଗରମ ଭାତ ଆଁ
ହଁ।
ସକାଳେ ଖାଇଲୁ ଚା ବିସ୍କୁଟ ଚୂଡ଼ା ଆଉ ଏଇ ଗାଧୁଆଳେ ଖାଇଲୁ ହଉଛି ଗରମ ଭାତ ଛୁଇଁ ମସୁର ଡାଲି ଆଳୁ ତରକାରୀ ଆଉ ମିଲିମିକର ଆଳୁ କଷା ଆଉ ଖାଇଲୁ ବଢିଆ ଲାଗିଲା ଆଉ ଥଣ୍ଡା ପାଗ ଦେଇଚି
ଆଉ ଶାଗ ଟିକେ ଟିକେ ଡେଲି ଖାଅ
ଆ ଶାଗ ଟିକେଏ ଏଇଠି ଭଲ ଶାଗ ମିଳୁନେଇ ଆଉ ଭଲ ଶାଗ ଏଠି ଟିକେ ମିଳୁନେଇ ମାର୍କେଟ ରେ ଏରା ଯୋଉ ଶାଗ ମିିଳୁଛି ଏଇଟା ଟିକେ ଭଲ ଲାଗୁନେଇ ଆମକୁ ଖାଇବାକୁ
ଓହୋ। ଆମର ତ ସଜ ଶାଗ ଆଉ ସବୁଦିନ ଆମର ର ସଜ ଶାଗ ଖାଉଚୁ ଆଉ ପଡିକି ଆଉ ଗାଁରେ ଆଉ ଆଉ କଣ କରିବା ଶାଗ ପଖାଳ ଆମର ସବୁଦିନେ ଶାଗ ପଖାଳ ହ
ହଁ।
ଆମର ସେଇଟା
ଭଲ ଆଉ ଭଲ ସେ ଖାଦ୍ୟ ଖାଇନି ଭଲ ଦେହ ପକ୍ଷରେ ଭଲ ଆଉ
ହଁ ଗରମ ଆମ ଦେହରେ ଟିକେ ଯାଉନହିଁ ଆମର ଟିକେ ଗରମ ରହୁଚି ତ ପେଟ ଗରମ ରହୁ ଚି ଆଉ ସେଥିପାଇଁ ଆମେ ପଖାଳ ଖାଉଚୁ ଆଉ। ଆଉ ଚାରି ପ୍ରକାର ପାଞ୍ଚ ପ୍ରକାରେ ଭ ଜା ସନ୍ତୁଳା ଶାଗ ଖରଡା ବଡି ଚୁରା ବାଇଗଣ ଛେଚା ଏମିତି ହୋଉଚି ଆଉ। ଖାଉଚୁ ଆଉ।
ହଁ।
ଆଉ ବର୍ଷା ହେଇଥିଲା ନା ସେଠି ସିଆଡେ ବର୍ଷା?
ବର୍ଷା ଫିସିରି ଫିସିରି ହେଇକି ଅଳ୍ପ ବର୍ଷା ହେଇକି ଛାଡିଗଲା ଘୋରେଇକି ରଖିଚି ସକାଳୁ ଖରା ନାଇଁ ପାଗ ଭଲ ଦେଇଚି ଥଣ୍ଡା ଥଣ୍ଡା ନାଗୁଚି।
ହୋଉ ଆମର ଏଠି ସେ ବର୍ଷା ନାହିଁ କାଉଁଳିଆ ପାଗ କରିଚି।
ସବୁଆଡେ ପାଗ ଗୋଟେ ହେଇଯାଇଚି ଆଉ।
ହଁ।
ଏଣିକି ବର୍ଷା ହବ ବର୍ଷା ଦିନ ହେଲା ଆଉ।
ହଁ ବର୍ଷା ହବ ଏ ବର୍ଷ ତ ପଚିଏ ବର୍ଷ ଆଉ
ହଁ ଯାହା ସିଏ କରିବ ଆଉ କଣ କରିବା ଦ‌ଇବ କଥା ତାକୁ ଆଉ ମଣିଷ କଣ କରିପାରିବ।
ହଉ। ଆଉ। ଆଉ ତମର ସେଠି ଏ-ଏଇ ଲାଗେ କଣ କରୁଚ?
ଏଇନାକେ ଏଇ ଶୋଇବା ପାଇଁ ଯାଉଚୁ ଆଉ।
ଓ ହୋ।
ଖାଇସାରିଲୁ ଶୋଇବା ପାଇଁ ଯାଉଚୁ ଆଉ ଶୋଇବୁ ଆଉ।
ହୁଁ। ତମର ସେଇ ଫୁଲ ଗଛରେ ସବୁ ଫୁଲ ଫୁଟିଚି ନା।
ଏ ଫୁଲ ମନ୍ଦାର ଫୁଲ
ଫୁଟୁ ଥିଲା ଏ ଫୁଲ ଗଛ।
ଆଉ ମନ୍ଦାର ଫୁଲ ଫୁଟିଚି ଟଗର ଫୁଲ ଫୁଟିଚି। ଦୈନିକ ଲୋକ ଆସିକି ତୋଳିକି ନୋଉଚନ୍ତି ଠାକୁରଙ୍କ କତିର ହଁ ପୂଜା କରୁଚନ୍ତି।
ଆଉ ବିଭିନ୍ନ ପ୍ରକାର ଫୁଲ ମନ୍ଦାର ଫୁଲ ତ ଜୋରରେ ଫୁଟୁଚି ଟଗର ଫୁଲ ଆଉ କନିଆରୀ ଫୁଲ। ଆଉ ସବୁପ୍ରକାର ଫୁଲ ଫୁଟୁଚି ଏଠି ଆ ଦୈନିକ ଆସିକି ଲୋକ ନୋଉଚନ୍ତି। ଆମେ ଆଣିକି ପୂଜା କରୁଚୁ।
ହଁ।
ଆଉ ଏଠି ତ ସୁଜୁନା ଗଛ ଦିଟା ଅଛି ଯେ ତାକୁ ଶାଗ ଅଂ ସୁଜୁନା ସାଗ ଖାଉଚୁ ମଝିରେ ମଝିରେ।
ଆଉ ସୁଜନା ସାଗ ତ ଭଲ ଆଉ ସେଇଟା ସବୁଦିନେ ଟିକେ ଟିକେ ଖାଅ ଖଡିକି।
ହଁ।
ସଜନା ସୁଜୁନା ଶାଗ ଟା ଭଲ।
ହଁ ସ୍ୱାସ୍ଥ୍ୟ ପକ୍ଷାର ଭଲ ଆଉ।